ଏଇ ଯୋଉ ହୁଁ।
ହଁ ହଁ।
ମୋତେ ଏତେବେଳେ ଆଉ ମାନେ ଇଚ୍ଛା ହଉନଥିଲା ଗୋଟେ ମାନେ ଘରୁ ମାନେ ପୁରା ଇଏ ରହିବାକୁ।
ହଁ ଅଁ ଛୋଟ ଟାଇମ୍ ଟା ବହୁତ ଭଲ ଛୋଟବେଳୁ ମୁଁ ନା କେବେଠୁ। ଉଁ କେବେଠୁ ବ୍ୟାଡମିଣ୍ଟନ ଖେଳିିନି ମତେ ବହୁତ ଭଲ ଲାଗିଲେ। ଥଣ୍ଡା ଦିନରେ ହିଁ ବେଶୀ ଖେଳୁ ଆମେ।
ଏଇ ଆମର ଏଇ ଯୋଉ କଲେଜ ସରିଗଲା ଆମେ କଲେଜ ଯେତେବେଳେ ଯାଉ ସ ସାଙ୍ଗ ମାନ ଖେଳୁ କ୍ଲାସ ସରିବ ମାନେ ସାଙ୍ଗେ ସାଙ୍ଗେ ଯଇଁକି। ଅଫିସରୁ ଆଣିକି ଖେଳୁ।
ହୁଁ ହୁଁ ହଁ ଇସ୍କୁଲ୍ ଯେହେତୁ। ସେ ସବୁ ବହୁତ ମାନେ ଖେଳ ସବୁ ଥିଲା। ଛା ତିନିଟା ଭେଡି ମାନେ ବଢିଆ ବଢିଆ ଖେଳ।
ହଁ। ଧର ହାଫ ଛୁଟି ପରେ ଖାଇସାରିକି ତାପରେ ଫ କ୍ଲାସ ଗୋଟିଏ ହବ ତାପରେ। ଶଇଲା ଖେଳ ମାନେ। ପୁରା ତିନିଟା ରୁ ଚାରିଟା ଘଣ୍ଟେ ପୁରା ଖେଳି ଖେଳି ଆସୁ ସ୍କୁଲ ରୁ।
ହୁଁ।
ତାପରେ ସେଠୁ ଆସିବୁ ଫେର ଟିକେ ଖାଇଦେଇକି ଫେର ଯିବୁ ଖେଳିବା ପାଇଁ।
ହୁଁ ହଁ।
ସେ ମଜା ଆଉ ସେମାନେ ଯୋଉ ସାଙ୍ଗ ମଙ୍କ ସହିତ ଯୋଉ ମିଶିକି ଇଏ ହୁଅନ୍ତି ଆଉ ଏବେ ଆଉ ନାହିଁ।
ହଁ ପା।
ଭାରି ଟେନ୍ସନ୍ ଆଉ।
ହୁଁ ଉଁ ଆଜି ଟିକେ ହାୱା ବି ଦଉନି ମୁଁ ଛାତ ଉପରକୁ ଆସିଛି। ଟିକେ ହାୱା ଦବ ବୋଲି ଏବେ ଦଉଥିଲା।
ଆମେ ସେଇ ସନ୍ଧ୍ୟା ହେଲେ ଯିବୁ ଛାତ ତ ଉପରକୁ ଯାଉ ଆସିଲା ବେଳକୁ ମାନେ ତଳକୁ ଆସିବେ ଏକାଥର କେ ଏ ଏଗାରଟା ସାଢେ ଏଗାରଟା ଏମିତି।
ବାପରେ ତମେ ମାନେ ଶୋଉଛ କେତେବେଡେ।
ଆମେ ସେଇ ଏଗାରଟା ସାଢେ ଏଗାରଟା ଖଣ୍ଡେ ଆସିକି ତଳକୁ ଆସିକି ସୋଉ।
ଆଛା।
ଏଇ ଯୋଉ ଗରମ ହଉଚି ଜମା ଇଚ୍ଛା ହଉନି ମାନେ ତଳୁକୁ ଆସିବା ପାଇଁ।
ଉ ହୁଁ ହୁଁ।
ଯୋଉ ମାନେ ପବନ ଦଉଚି ପୁରା ମାନେ ଛା
ହଁ ସନ୍ଧ୍ୟା ବେଳେ ଟିକେ ବହୁତ ମସ୍ତ ପବନ ଦଉଚି।
ହଁ ଆମେ ଛାତ ଉପରୁ ପଳଉ ସନ୍ଧ୍ୟାବେଳେ ସେଠି ବସିଥିବୁ ତ ଉଠିକି ନଅଟା ସଡେ ନଟା ବେଳୁ ଆସିକି ଖାଇ ଦେଇକି ତଳୁ ଫେର ଯିବୁ ଉପରକୁ ସେଠି ଶୋଇବୁ। ଶୋଇକି ତାପରେ ଫେରେ ଆସିଲା ବେଳକୁ ଏଗାରଟା ସାଢେ ଏଗାରଟା ତଳକୁ ପଳେଇ ଆସିବୁ ଆଉ।
ଉ ହୁଁ ଆଚ୍ଛା। ଉଁ ଆଚ୍ଛା। ମୁଁ ବି ଆସେ କେବେ କେବେ ଛାତ ଉପୁରକୁ ଆସେ ମାନେ ଆମର ସନ୍ଦେହ ପରେ ଆସିବାକୁ ଦିଅନ୍ତିନି ମମି
ରୋଜାଆନି
ହୁଁ।
ସେପରୁ ଯାଏନା ସନ୍ଧ୍ୟା ପରେ
ହଁ।
କମି
ଏମିତି ମାନେ ଭଲ ନୁହେଁ ଭୂତ ଭୂତ ଏମିତି ମାନୁଚନ୍ତି ତ ସେଇ ପାଇଁ ଛାଡୁନାହାନ୍ତି।
ମାନେ ତମର ଘର ପାଖାପାଖି ଘର ନାଇଁ କି?
ମାନେ?
ଏ ଧର ଘର ପାଖାପାଖି ଧର ମାନେ ମୁଁ କହିଲି ବେଶୀ ମାନେ ଗଛ ବୃଛ ଥିବ ମାନେ ଡର ମାଡିବ।
ମାନେ ଆମ ପୁରା ଘର ଛାତ ଉପରକୁ ଗୋଟେ ଗଛ ଅଛି। ବଡ ପୁରା ଗଛ ଆଉ ଘର ସାମ୍ନାରେ ବି ଘର ସବୁ ଅଛି। ହଁ ଏତେ ଡର ଲାଗୁନି ମାନେ ଛାଡୁନାହାନ୍ତି ଆଉ ଭଲ ନୁହେଁ ଛାତ। ଉପରକୁ ଯିବା ଏମିତି କହନ୍ତି ମୋ ମମି।
ନା ନା ଆମର ନ୍ତି ପୁରା ଘର ପାଖା ପାଖି ସବୁ ସମସ୍ତେ ଛାତ ଉପରେ ସମସ୍ତେ ଥିବେ ସନ୍ଧ୍ୟାବେଳେ ଏଠି ଡର ଭୟ ମାନେ ଲାଗେନା।
ହୁଁ ହୁଁ। ହୁଁ କିଏ କହିଦେଲେ ନା ଗୋଟେ ଡର ଲାଗୁଚି।
ହୁଁ ହୁଁ।
ହୁଁ।
ଗୋଟେ କହିଦେଲେ ମାନେ ଆଉ ଏକା ଯିବା ପାଇଁ, କିଏ ସମସ୍ତେ ଗଲେ ଯିବୁ ଏକା ଗଲା ବେଳକୁ ମାନେ ଡର ମାଡିବ।
ହୁଁ। ମୁଁ ତ ମାନେ ବହୁତ ଡରେ ମାନେ ମୁଁ ଏ ଟିକେ ଅ ଅନ୍ଧାର ହେଇ ଥିବ ମୁଁ ଯିବିନି ଜମା ମତେ ଏତେ ଡର।
ମୁଁ ତ ଯଦି ଶୁଣିଥିବି କଣ ଇଏ ତାହେଲେ ମୁଁ ଯୋଉଦିନ ଶୁଣିଥିବି ସେନା ଯଦି ଘର ଭିତରକୁ ଆଉ ମତେ ପଶିବା ପାଇଁ ବି ଡର ମାଡ଼େ।
ହଁ ପା ଘର ବାହାର ଯାହାବି ହଁ ମାନେ ଯାହା ଏ ଯୋଉଠି ବି ଯିବ ଡର ହିଁ ଲାଗିବ।
ହୁଁ ଏକା ମାନେ ଘର ଭିତରକୁ ଯିବା ପାଇଁ ଡର ମାଡିବ।
ହପା। ମୋ ଯୋଉ ହଁ ମୋ ଯୋଉ ସିଷ୍ଟର ଅଛି ଗୋଟେ ସେ ଯୋଉ। ମାନେ ଉର୍ଦ୍ଦୁର ପଢୁଛି ତାଙ୍କ ସେଠି ମାନେ। ତାଙ୍କ ଦେହରେ ବି ପଳେଇ ଆସିଛନ୍ତି ସେ ସବୁ। ଏମତି ବି ହୁଏ।
ହୁଁ
ହୁଁ ସେ
ହେଇଠ ତ ଜଣେ। ଜଣେ ବି ବେଶୀ ମାନେ ଜଣେ ଜଣେ ଡରନ୍ତି ମାନେ ବେଶୀ ଇଏ, ତାଙ୍କ ଦେହରେ ମାନେ ଇଏ ହୁଏ ଆଉ।
ହଁ ହଁ। ଏମିତି ସବୁ ହୁଏ ମାନେ ମତେ ବିଶ୍ବାାସ ନାହିଁ ଏବେ ପର୍ଯ୍ୟନ୍ତ ସେ ସବୁ।
ଚା ପିଇବା ପାଇଁ ଭଲ ଲାଗେ ନା।
ଚା ମତେ, ଚା ଏତେ ଭଲ ଲାଗେନି, କଫି ଭଲ ଲାଗେ।
ହୁଁ।
ମାନେ ଚାହା ମୁଁ, ଏତେ ପିଏନି ମାନେ ତା ଫ୍ଲେଭର ଟା ଏତେ ଭଲ ଲାଗେନି। ମୋ ଯୋଉ ଗୋଟେ ଫ୍ରେଣ୍ଡ୍ ଅଛି ତାକୁ ଚା ପୁରା ମାନେ ଏ ଏତେ ଭଲ ମାନେ ସେ ପୁରା ଦିନ ସାରା ହିଁ ପିଇଦବ।
ପୁରା ପାଗଳ ଚା ପିଇବା ପାଇଁ।
ହଁ ହା ହା। ତମକୁ ତମେ ପିଅ ହଁ ସେ ସେ ତାକୁ ଚା ହା। ବହୁତ ପସନ୍ଦ ତାର ପୁରା ଫେବରେଟ ସେ ଖାଲି ଚା ଚା ଚା ର ସାୟରି। ଏମିତି ଏମିତି ହଉଥିବ।
ନା ନା ମତେ ବି ଏତେ ଭଲ ଲାଗେନା ଚା।
ହଁ ମତେ ବି ଭଲ ଲାଗେନି।
ଯଦି କେତେବେଳେ ମାନେ ଇଚ୍ଛା ଯଦି ହୁଏ, ତ ପିଏ ନହଲେ ନାହିଁ।
ମୁଁ କଫି ହିଁ କରିକି ପି ମତେ କଫି ର ଫ୍ଲେବର। ବହୁତ ଭଲ ଲାଗେ। ତାର ସ୍ମେଲ ବି ବହୁତ ଭଲ ଲାଗେ।
ଓ ମତେ ଚା କଫି ଏତେ ପିଇବା ପାଇଁ ଭଲ ଲାଗେନି। ଏଇ ଯେତେବେଳେ ଇଚ୍ଛା ହୁଏ। ସେତେବେଳେ ପିଏ।
ହୁଁ।
ଯେତେବେଳେ ଟିକେ ଥଣ୍ଡା ପାଗ ଥିବ ଟିକେ ପକୁଡି ଫକୁଡି ଇଛା ମାନେ ଇଏ ହେଇଥିବ ସେତେବେଳେ ଟିକେ ଖାଇବା ପାଇଁ ଭଲ ଲାଗେ।
ହୁଁ ହୁଁ ଆଚ୍ଛା ମୁଁ ତ ମାନେ ପକୁଡି ସହିତ ଆ ଯୋଉ ଗୋଟେ ଥାଏ ଖଟା ପାଣି ଏ ସେଇଟା ତୁ ଏଠି ମିଳୁନି। ଆଉ ଯୋଉ ଆମର ମାନେ ହଁ ହଁ
ହଁ।
ଆମଠୁ ଯୋଉ ମାନେ ହୁଏନି ରମଜାନ ରମଜାନ ଯେ ସାଲେଡ ର ମାନେ ସେ ଟିକେ ପାଣି ଉ ଉଠି ଯାଏ ମୁଁ ସେଇ ପାଣିରେ ମାନେ ସେ ନିମ୍ୱୁ ନିଚୋଡିକି ଥାଏ ନା ନେମ୍ବୁ ନୁଣା ସେଇ ପାଇଁ ସେ ପାଣି ଉଠିଯାଏ ମୁଁ ସେ ପାଣିରେ ମାନେ ଟିକେ ଟିକି କରରିକି ପକେଇଦେବି ଭସ ମାନେ ପକେଇକି ଖାଇବି ମତେ ବହୁତ ଭଲ ଲାଗେ ସେଇଟା।
ହୁଁ, ହଁ କୁଡେ?
ହୁଁ।
ଆଁ। ଚା ପକୁଡି ମାନେ ବର୍ଷା ଫର୍ଷା ହେଇଥିବ ଚା ପକୁଡି ସହିତ ଖାଇବ ପୁରା ମଜା ଆସିଥିବ ପୁରା।
ଆଛା। କି
ବର୍ଷା କାଇହିଁ କୋଉଠି ହଉଛି ତୁ କଣ ଗୋଟେ କରିକି ମାନେ ଖାଇବୁ।
ହୁଁ। ହ ମତେ ମାନେ ଆଡୁଦମା ଆଉ ବ ବରା ସେତଟା ବି ଭଲ ଲାଗେ।
ହୁଁ ହୁଁ।
ଆ ତମ ସତ ଖାଇବମ ଗରମ ଗରମ ବରା ଥିବ ଆ ଆଡୁଦମ। ହଁ ହଁ। ହାଲୋ।
ହଁ କୁହ?
ହୁଁ ହୁଁ।
ହଁ ଆଳୁ ଦମ ସହିତ ବରାଟା ଖାଇବୁ ତା କମ୍ବିନେସନ ପୁରା ବଢିଆ।
ହଁ ମୁଁ ଶନ୍ତି ବାଡ଼ି ଖାଏ। ଆଉ ଯୋଉ ଇଏ ସିଙ୍ଗଡା ସେଟା ବି ବୋହୁତ୍ ଭଲ ଲାଗେ।
ହୁଁ ହୁଁ, ସିଙ୍ଗଡା
ମତେ ସିଙ୍ଗଡା ମୋର ଫେବରେଟ୍, ମାନେ ତା ଭିତରେ ଆ ଗୋଟେ ଆଡୁର ଥାଏ। ଆଉ ଯୋଉ ଚାଉମିନ ର ଥାଏନି ଚାଉମିନ ର ଚଉମିନ ଏ ସବୁ ହୁଁ ସେଇଟା ଭଲ ଲାଗେ। ଆଉ ଯୋଉ ପନିର ସେଇଟା ବି ଭଲ ଲାଗେ।
ହ ଚାଉମିନ୍ ସିଙ୍ଗଡା ଟା ଆହୁରି ବଢିଆ ଲାଗେ।
ହଁ। ହୁଁ।
ଆମର ଏଠି ଆମର ମାନେ ଏତେ ପାଖରେ ବି ନୁହଁ ଦୋକାନ। ତଥାପି ଦି ତିନି କିଲୋମିଟର। ପରେ ଯାଇକି, ଆଉ କିନ୍ତୁ ଯୋଉ ଆଳୁ ଯୋଉ ଆଳୁ କଷା ଆଉ ବରା ହାରିକା ଏଇଟା ଆମର ପାଖରେ ହୁଏ ଆମେ ସନ୍ଧ୍ୟାବେଳେ ଆଣିକି ଖାଉ।
ଆଚ୍ଛା।
ଆଉ ସିଙ୍ଗଡା ମାନେ ଖାଇବା ପାଇଁ କିନ୍ତୁ ଯାଇକି ଦି ତିନି କିଲୋମିଟର ସେଠି ଯିବାକୁ ପଡିବ ଆଣିବା ଆଣିବା। ହ
ହୁଁ ହୁଁ।
ଆମେ ଯେତେବେଳେ ଯାଉ ମୋ ଚାରିଟା ବେଳେ ଯାଏ ଯେତେବେଳେ କମ୍ପୁଟର, ସିଆଡେ ଖାଇକି ଆସୁ।
ଆଛା ଆଛା। ଏଠି ବି ମାନେ ସେମିତି ସିଙ୍ଗଡା ମିଳେନି ଅ ମାନେ ଯାଜପୁର୍ ରେ ସେଠି ମିଳେ ଏଠି ମିଳେନି ଏତେ।
ପାଖରେ ଏତେ ମିଳୁନଥିବ ଦୂରରେ ଆଉ।
ହଁ ମୋ ବାପା ନେଇକି ଅଛନ୍ତି କୋଉଠୁ ମୁଁ ଜାଣିନି ମାନେ ଏଇଠି ତ ମିଳେନି। ଏଠି ଖାଲି ଆଳୁ ବାଲା ଯୋଉ ଆଳୁ ମଟର ଏ ସବୁ।
ହୁଁ।
ହୁଁ ସେଟା ବି ଭଲ ଲାଗେ, ସେ ଯୋଉ ଛୋଟ ଛୋଟ ଥାଏ ନା ବେଶୀ ମଜା ଲାଗେ। ଟିକେ ଟିକେ ଖାଇବାକୁ ମତେ ବୋହୁତ୍ ଖୁସି ଲାଗେ ସେଟା ଦେଖି ବାକୁ। ମତେ ଛୋଟ ଛୋଟ ମାନେ ଜିନିଷ ବୋହୁତ୍ ଭଲ ଲାଗେ।
ହଁ ଛୋଟ ଛୋଟ ଖାଇ ମାନେ ଇଏ ହେଇଥିବ ଆଉ ଭଲ ଲାଗିବ।
ହଁ। ତମର ସବୁ ମାନେ ଘର ପାଖରେ ତୁଳସୀ ଗଛ ଥାଏ ନା?
ହୁଁ ଆମର ଆମର ବା ଆମ ଘର ସାମ୍ନାରେ ପୁରା।
ଆଛା ଆମର ବି ମାନେ ଲଗେଇଛନ୍ତି ଗୋଟେ ଘର ମାନେ ଆଗ ପଟରେ ଅଛି
ନାଁମ ଯୋଉ ଚଉୁରା ଅଛି, ସେଇଠି ଗୋଟେ ତା ପାଖରେ ଦିଟା ଖଣ୍ଡେ ହବ।
ଓ ଆମର ଲଗେଇଛୁ ମାନେ ଏମିତି ଖାସି ଫାସି ହୁଏନି ତ ରସରେ ମାନେ ହଁ।
କାଶ। ଫାସ ହେଲେ ଥଣ୍ଡା, ଫଣ୍ଡା ଇଏ ପାଇଁ ପିଅନ୍ତି।
ହଁ ପିଅନ୍ତି।
ହବୁ
ହୁଁ।
ତୁଳସ
ଆଉ ଯୋଉ କେବେ କେବେ ଚା କରନ୍ତି ସବୁ ଏଟା ବି ପକେଇକି। ହୁଁ, ହୁଁ ନାଲିଚାରେ ହଁ। ହଁ କାଢାରେ ହଁ କାଢାରେ।
ଥଣ୍ଡା, ପଣ୍ଡା ହେଲେ କାଢା ଇଏ କରିକି ପିଅନ୍ତି।
ହୁଁ, ହୁଁ।
କାଢା ପିଉ ବୁ ପାଟି ପୁରା ଝାଇଁ ଝାଇଁ କରିଦବ।
ଛି, ଆ, ମୁଁ ତ ପି ପାରେନି, ସେଟା ମାନେ କାଢା କେତେ ମାନେ ପୁରା ଗୋଟେ ମେଡିସିନ ସେଟା।
ହଁ। ମେଡିସିନ ତ ଯାହା ଟିକେ ଖାଇଦବୁ ପାଟିରେ ପକେଇ ଦବୁ ପାଣି ପିଇ ଦବୁ ସେଟା ଜମା ହଁ ସେଟା ଜମା ମାନେ ପିଇ ପାରିବୁନି।
ହଁ ପା।
ସେଟା ଭାରି କଷ୍ଟ।
ହୁଁ। ଉୁଁହୁଁ,।
ସନ୍ଧ୍ୟା ବେଳେ କଣ ପ୍ରାର୍ଥନା ହରିକା କରଉ ନା ନାହିଁ।
ହୁଁ ସନ୍ଧ୍ୟାବେଳେ ଠିକ ସାଢେ ଛଅଟାରେ ନମାଜ। ସାଢେ ଚାରିଟା ଗୋଟେ, ଆଉ ସାଢେ ଛଅ ଟା ରେ ତାପରେ ସାଢ଼େ ଆଠଟାରେ।
ମାନେ ଟାଇମ ପୁରା।
ହଁ ପୁରା ମାନେ ଅଜାନ ହବ ତାପରେ ନମାଜ।
ଓହୋ, ହଁ ଆମର ବି ସେଇ ସାଢେ ଛଅଟା ହଁ ଛ ସାଢେ ଛଅଟା ବେଳେ ସନ୍ଧ୍ୟା ଦିଆହବ ସେତେବେଳେ ପ୍ରାର୍ଥନା ଆରିକା କରନ୍ତି
ଆଜ୍ଞା, ଆମର ଗୋଟେ ସକାଳେ ଗୋଟେ ମାନେ ଗୋଟେ ବେଳେ ଗୋଟେ ଦିଟା ମାନେ ତିନିଟା ପର୍ଯ୍ୟନ୍ତ ପଢିବେ
ମାନେ ଦିନକୁ କେତେ ଥର ପଢନ୍ତି?
ପାଞ୍ଚ।
ପାଞ୍ଚ ଟାଇମ୍?
ହୁଁ।
ହଁ ସେଟା ଗୋଟେ ମନ୍ଦିର ଭଳିଆ ଥାଏ ନା ନା ନିଜ ଘରେ ମାନେ ପଢନ୍ତି?
ଘରେ ପଢନ୍ତି ମାନେ ଆ ବିଛେଇକି ମାନେ ଗୋଟେ ଥାଏ ହଁ ସେଟା ବିଛେଇକି ତାପରେ ତା ଉପରେ ବସିକି ପଢ଼ନ୍ତି।
ପଢ଼ନ୍ତି ଆମେ ସମସ୍ତେ ସମସ୍ତେ ମାନେ ସବୁ ପରିବାର ସମସ୍ତେ ବସିକି ଚାକିରି କରୁଛନ୍ତି?
ମାନେ ହଁ କିଏ ଫାଷ୍ଟ ପଢୁଛି କିଏ ସେକେଣ୍ଡ ପଢୁଛି ଏମ୍ତି ଯାହାର ମନ ଅଁ ହେଲା, କିଏ ଜଲ୍ଦି ପଢିଦେଲେ।